ଶୁଭୁଛି କ ଟି ଗଲାବେ। ତୋର ନୁହେ ତୋର ନେଟୱାର୍ ପ୍ରୋବ୍ଲେମ ହଉଚି ଟୋଟାଲି ଉଁ କେଁ କାଁ ମ୍ପେ ପା ଶୁବୁଚି।
ମୁଁ କହିଲି ତୋର ଟୋଟାଲି କିଛି ଶୁଭୁନି କେଁ କାଁ ମ୍ପ ପା ହୋଉଚି।
ଏ ନା ସୁୁବିଲା କିଛି ସୁବୁ ନଥିଲା।
ହୁଁ ମୁଁ କହିଲି ସେ ଯଉ କୁ କୁକୁର ଆସ ସେ ଯୋଉ କୁକୁର ଆସି ନଥିଲା। ସିଏ ହିଁ ମାନେ ପୋଲିସର ଯୋଉ କୁକୁର ତୋ କଥା ଟୋଟାଲି ଶୁଭୁନି ପୁଣି କଟିଯିବ ଏବେ। ଟିକେ ବାହାରକୁ ଆସିଲୁ ବାହାରକୁ ଆସିଲୁ ଟିକେ।
ଯାଉଛି ଯାଉଛି।
ହଁ ଶୁଭିଲା। ମୁଁ କହିଲି ସେ ଯୋଉ ପୋଲିସ ଯୋଉ ଆଣି ନଥିଲା କୁକୁରକୁ ସେ କୁକୁର ଖୋଜି ଖୋଜିିକିନା ସେଇ ଯାଇଁ ଯାଇଥିଲା ତାପରେ ସେଇଠୁ ତାପରେ ସେଇଠୁ ଗଲା ଦୌଡି ଦୌଡିିକିନା ସେ ଯୋଉ ଗୋଧି ସାଇ ଗୋଧି ସାହି ଯାଏଁ ଗଲା ହେଲା। ଶୁଣୁ କିଛି ଶୁଭୁନେଇ ଏ କଲଟା ବି କଟିଯିବ।
ଜାଣିନି ୟାର। କଣ ହଉଛି ହଁ ବୋଧେ କିଛି ବି ମତେ ଶୁଭୁନି ଠିକ ଠାକ ନା ହଉ। ତୁ ନହେଲେ ଦେଖେ ଯେତେବେଳେ ପର୍ଯ୍ୟନ୍ତ ଏଇ ତ ରହୁଛି ରହୁଛି ନହେଲେ ହଁ ଏବେ ସୁବିଲା।
ହଁ ସେ ଟିକେ ପାଉନି।
ହୁଁ।
ସେଇ ଯାଏ ଗଲା କୁକୁର ତାପରେ ଫେରି ଆସିଲା। ହୁଁ। ହଉ ଆଉ ଖାଇ ସାରିଲୁଣି?
ଖାଉନି ବା।
କାଇଁ
ହଁ ମୁଁ ମୋଟା ହେଇ ଯାଇଛି। ନା ମୋ ପେଟ ଚର୍ବି ବାହାରି ଲାଣି ଗୋଟେ
ଚର୍ବି ଭାଆଲା
ଆଉ ମୋଟି ହେଇ ଗଲିଣି। ମୋଟି ହେଇ ଗଲିଣି।
ହଁ ଜାଣିପାରୁନ ଆଉ ମୁଁ ମୋଟା ହେଇଗଲିଣି। ତମେ ଖାଇସାରିଲଣି?
ରାଇ ତ ସହିତ ଏଇଟା କଥା ହେଇସାରି ଯାଇ ଖାଇବି।
ହଁ କଣ ଖାଇବ?
ମୁଁ ଶାଗୁ।
ଓହୋ ହଁ।
ହଉ ଆ ଆଉ କଣ ହଉଛି?
କାଲି ଆମେ କେତେ ସମୟ କଥା ହେଲୁ କୋଉ କୋଉ ସେ ମୋତେ ପଚାରୁଛନ୍ତି ପିଠା ଆସେ? କ।
ହୁଁ ମତେ କହୁଥିଲେ କହିଲେ ମିକିଲି ମିକିଲି ଭଲ କଥା ହଉଛି କହୁଥିଲେ।
ହୁଁ ।
ହୁଁ ହୁଁ।
ଖାଇକି ଶୋଇ ହବନି। ଚୋର ବାହାରିଲାଣି ଆମେ ଏଥର ସାତଟା ବେଳେ ସବୁ ଶୋଇବୁ ଆଉ। ।
ଉୁଁ ଚୋର ତମ କେନ୍ଦୁପାଟଣରେ ବେଶୀ ଚୋର ବାହାରୁଛନ୍ତି।
ସିଏ ଜାଣି ସିଆଣିଆନି ଚୋର ମ । ।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
ଜାଣିଶିଆଣିଆ ଚୋର। ସବୁ ଦେଖି ଜାଣି ଚୋରି କରିବାକୁ ଆାଉଚନ୍ତି।
ହୁଁ ତମ ଜିନିଷ ଗୁଡା ଯାହା କରିଛ ରଖିଥିବ ସବୁ ବାଗେଇକିନା।
ହଉ ମୁଁ ପା ଆମ ଘର ଯେତେବେଳେ କବାଟ ଲାଗି ନଥିଲା ଏପଟ ଖାଲି ଗୋଟିଏ ବଖରା ହେଇଥିଲା ଚୋର ମୋ ପାଖରେ ବଇଥିଲା ଲୋ। ।
ହୁଁ।
ହଁ। ଖାଲି ମୋ ମୁହଁକୁ ଫୁ ଟର୍ଚ୍ଚ ପକଉଥିଲା ମୋବାଇଲ ଟର୍ଚ୍ଚ। ମୁଁ ଟିକେ ଖାଲି ଦେଖିଲି ଆଲୁଆ ପଇଲା ଯେନି ନିଦ ଭାଙ୍ଗିଲା ବେଳକୁ ମୁଁ ସେତେବେଳେ କଡ଼ରେ ଶୋଇଛି ମୁଁ ବାପା ହାତ ଧଇଲି ବାପା ଶୋଇଛି ବୋଉ ହାତ ଧଇଲି କଉଛି ଯେ ଏଇଟା କିଏଲୋ ହେଉଠୁ ଗୋଟେ ଗୋଇଠା ପକେଇଦେଲି ବର୍ଷା ଦିନ କାଦୁଅ ହେଇଛି ଆମ ବାଲି ପଡିଛି ତା ଦେହରେ ତା ପାଦ ଚିହ୍ନ ରହିଗଲା ପାଦ ଚିହ୍ନରୁ ଆମେ କଣ ଜାଣିବୁ। ସିଏ ସେଉଠୁ ଦୌଡି ବିଲେ ବିଲେ ପଳେଇଲା।
ଓହୋ।
। ତାପରେ ମୁଁ ଯୋଉ କହୁନି ଯୋଉ ମୋ ଏଇଠି ଦେଇ ତାଙ୍କ ଘରେ ତାଙ୍କ ଭଣଜା ଥିଲା ଏଇଠୁ ସିମି ନେଇଯାଇଥିଲେ ଝରକା ବାଟେ। ଆଉ କାଠି ଗଡାନ୍ତି ଝରକା ବାଟେ।
ପାଗଳ ଗୁୁରାକ ବେ ସବୁ।
ହଁ ପା। ମାଇଣ୍ଡି ଟେଂସନ୍ ଲାଗୁଛି ମୋ ମା ଆଉ ରହୁନି ତୋ ପାଇଁ। ପୁଣି ଏବେ କଣ ଚୋର ବାହାରିଲାଣି।
ସେଇ ବା ସପ୍ ସେଣ୍ଡ କୁ ଯୋଉ ଆସିଥିଲା ଚୋର।
ହୁଁ।
ସେ ମୁଁ ଥିଲି ସେତେବେଳେ ବୋଉ ନେଇକି ଯାଇଥିଲି ସେଦିନ ଆଉ ପୁଣି କଣ ଚୋର ବାହାରିଲାଣି। କ ସେଦିନ ଚୋର ଆସିଲା ବେଳେ ଲାଇଟ୍ ଫାଇଟ ଦବା କଥା କହୁଥିଲେ ସେଠି ତା ଭିତରୁ ତ ସବୁ ଚୋରି। ଚୋରି କରିକି ନେଇ ଯାଉଛନ୍ତି।
କଣ ଏତେ ତାଲା ଫାଲା ପଡୁଛି ନେଇଯାଉଛନ୍ତି କେମିତି।
ଚୋରଙ୍କ ପାଖରେ ସବୁ ପ୍ରକାରର ଚାବି।
ଉହୁଁ ହଁ। ମନ୍ଦିର ଫନ୍ଦିରରୁ ବି ନେଇଯାଆନ୍ତି। କେମିତି ଆମର ଏଇଠି ଗାଁ ରେ ସିଏ ଚିନୁ ଆସିନି ଏଇ ଆସିଲା। ମାଇକି ବଜଯାଏନି ମହାଦେବ ମନ୍ଦିର ପାଖରେ।
ମୁଁ ଜାଣିନୀ।
ସିଏ ।
ଠାକୁରଙ୍କ ଜିନିଷ କେମିତି ସବୁ ଚୋରି କରୁଛନ୍ତି କେଜାଣି।
ହଁ ସେ ଧରା ବି ପଡିଥିଲା ଗୋଟାକୁ ଗାଁ ରେ ଧରା ବି ପଡ଼ୁଥିଲା ଏବେ ବି ସୁଦ୍ଧା ସେ ମାସ୍କ ପିନ୍ଧି ବୁଲୁଛି। । । ତା ଗାଡି ଅଛି ସେ ସେଆଡୁ ଆସିକି ଆଉ ଘରେ କଥା ହେଇଛ। ି ଦିଇ ଜଣ ଡାକି ଦେବେ ତାେ ଗାଡିରେ ବସି ପଡିଲେ ମୁଁ ଭାବିଲିହୋଟେଲକୁୁ ଯାଇଥିବେ ଆଉ କଣ।
କଥା ହେଇଥିଲି ବାପହାରାରି ଆଜ୍ଞା ପୁଣି କରିବେ କଣ ରାତିରେ ବି ଜାଣି ମୁଁ ତୋ ସହିତ କଥା ହେଇଥିଲାରି ଯାଇ। ଖାଇକି ଶେଇ
ହୁଁ ହୁଁ ତମ ଁ ଯୋଉ କେତେଟାରୁ କେତେଟା ତମେ ଯାଉଛ କି?
ସ୍କୁଲ ଟାଇମ ବା ପୁରା ଦଶ
ଓହୋ।
ଦଶଟାରୁ ଚାରିଟା ମଝିରେ ଖାଇବାକୁ ଛାଡିବେ ଗୋଟେ କୋଡିଏରେ।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
ପୁଣି ଆମ ରୋଷେଇଆ ନାହିଁ ବୋଲି ସକାଳୁ ରୋଷେଇ କରିବାକୁ ପଡୁଛି ଆଉ ନିଜେ ନିଜେ ଆଉ।
ନିଜ ରୋଷେଇ କରି ଖାଇ ପିଇ ଯାଉଛ।
ହୁଁ।
ହୁଁ ହୁଁ। ତମେ ଯୋଉଠି ଅଛ ସେଠି ସେଟା ହଷ୍ଟେଲ ଟା ନାଇଁ।
ହୁଁ। ସେଇଠି ଯୋଉ ତମର ଯୋଉ ଯୋଉଠି ଯୋଉ ସେଦିନ ଆମେ ତ ଛାଡିଲୁ ତ ବେଉ ଶୋଇଥିଲେ ହେଲା। ସେଇଟା କଣ ଦାଣ୍ଡପଟ।
ସେଇଟା ଦାଣ୍ଡ ପଟ ସେପଟା ବାରି।
ଓହୋ ତା ଭିତରେ ଦି ବଖରା ଘର ଅଛି ନା କଣ?
ହଁ ସେଇଟା ଯୋଉଠି ଶୋଇଥିଲା ସିଏ ଗୋଟା ତା ଭିତରୁକୁ ଗୋଟେ।
ଓହୋ ଏଇଟା କବାଡ ଦେଇଦେଲେ ଗୋଟେ ରୁମ ହେଇଯାଉଛି ଆଉ ନାଇଁ ନା ବାରଣ୍ଡା।
ଶୋଉଛନ୍ତି।
ମୁଁ କହିଲି ସେଇଟା ବାରଣ୍ଡା ନା ରୁମ୍ ହେଇଯାଉଛି।
ରୁମ୍ ଟା ବା। ବା । ା ନାହିଁ କେବଳ ପିଣ୍ଡାଟା ବାହାରକୁ ବାହାରେନି ପିଣ୍ଡାହେଇଛି ଆଉ। ର ବୋଲି କହିଦେଉଛନ।
ହୁଁ ହୁଁ।
ହଁ । ଏପଟ ଯୋଉ ରୋଷେଇ ଘର ପାଇଁ କାନ୍ତଉଟୁଛି ସେଇପାଇଁ ଘର ଟା ଦେଖାଯାଉନି। ରୋଷେଇଘର ପଛୁ କୁ ହବ।
ହୁଁ।
ମୁଁ ଆଜି ଛୁଟି କଥା କହିଲି ମତେ କହୁଛନି। ତୁ ଛୁଟି ନେଲେ ତ ଦରମା ଅଧା କଟା ହବ ମୁଁ କହିଲି କଣ ପାଇଁ। ହିଁ ତୁ ତୋର ମାସେ ରେ ତିନିଟା ଛୁଟି ତୋର ହେଇଗଲାଣି। ମୁଁ କହିଲି କେମିତି ହେଲା ମୁଁ ତ ଏଇ ମାସରେ ଛୁଟିରେ ରହିନି।
ହୁଁ।
ନାଁ।
ଏଇ ଶୁଭୁନି ଶୁଭୁନି ଆଉ। ହୁଁ ଶୁଭୁନି ଆଉ।
ଶୁଭିଲା ସୁବା। ମୁଁ କହିଲି ମୁଁ ମୋ ଖୁସିରେ ରହିଥିଲି। ତମେ ମତେ କହିଲ ଜିଦି ଦେଖେଇକି ରହିଚ ସାରେ
ହୁଁ।
ହୁଁ।
ମୁଁ ସମସ୍ତ